ଶୁବା ଯାଉଛି ତ? ହୁଁ । ଭାଇ ଆଜି କଣ ଖାଇଚ?
ହଁ ମୁଁ ଭାତ ଖାଇଚି, ଡାଲି ଖାଇଛି, ଭଜା ଖାଇଛି।
ଆଚ୍ଛା ମୁଁ କିଛି ଖାଇନି ମୁଁ ସକାଳେ ମୋମୋ ଖାଇଥିଲି ଆଉ ଆଉ ମଟର ଖାଇଥିଲି ମଟର ଗୁଗୁନି ସେତିକି ଖାଇଥିଲି ଆଉ ଘରେ
ଆଜ୍ଞା ଆଜ୍ଞା ତମ ଦେହ କେମିତି ଅଛି?
ହଁ ମୋ ଦେହ ବି ବୋହୁତ ଭଲ ଅଛି।
ଆଚ୍ଛା ତମେ ଏବେ କଣ କରୁଚ?
ମୁଁ ଏବେ ପଢ଼ାପଢ଼ି କରୁଚି ଆଉ ଏବେ ମୋର କଣ୍ଟିନ୍ୟୁ ଚାଲିଛି କିଛି ମାଷ୍ଟର ଡିଗ୍ରୀ ତ ମୁଁ ସର୍ଭିସ୍ ତ କରିବାର ମାନେ ପ୍ଲାନିଂରେ ଅଛି କିନ୍ତୁ ସର୍ଭିସ୍ କରିନାହିଁ ଆଉ ତମେ ଏବେ କଣ କରୁଛ ଭାଇ
ମୁଁ ବିି ବିି ପାଠ ପଢ଼ୁଚି ମୁଁ ସିଭିଲ୍ ସର୍ଭିସ୍ ପ୍ରିପେୟାର କରୁଚି।
ବୋହୁତ ବଢିଆ ୟୁ ପି ଏସ୍ ସ ଓ ପି ଏ ସ କ୍ଲିୟର କର, ଆଉ ଆମେ ବି ଦେଖିବାକୁ ଚାହୁଁଛୁ ବହୁତ ବଡ ପୋଜିସନ ରେ।
ହଁ।
ଘରେ ସମସ୍ତଙ୍କର ସ୍ଵାସ୍ଥ୍ୟ ଭଲ ଅଛି ତ
ହଁ ଘରେ ସମସ୍ତଙ୍କର ସ୍ୱା ଭଲ ଅଛି ତମ ଘରେ କେତେ ଜଣ ପରିବାର ଅଛନ୍ତି।
ଆମ ଘରେ ମାତ୍ର ନି ତିନି ଜଣ, ପରିବାର ବାପା ବୋଉ ଆଉ ମୁଁ। ଆଉ ଆପଣଙ୍କ ଘରେ ହ୍ୟାଲୋ ହଁ ମୁଁ କହିଲି ଆପଣଙ୍କରେ ପୁରା ଭଲ ଭାବରେ କ୍ରୀ ଭାବରେ ଶୁଭୁଚି ।
ଆଜ୍ଞା।
ତମ ଘରେ କିଏ କିଏ ରହୁଛନ୍ତି।
ଆମ ଘରେ ତିନି ଜଣ ଲୋକ ରହୁଚୁ ବାପା ବୋଉ ଆଉ ମୁଁ।
ଆଚ୍ଛା ଆଚ୍ଛା।
ତ ତମ ବାପା କଣ କରନ୍ତି।
ସାଧାରଣତଃ ସର୍ଭିସିଂ କରନ୍ତି । ଆଉ ଘରୋଇ ମା ଅଛନ୍ତି ଏ ଘରୋଇ ବୁଝାସୁଝା ମାନେ ହାଉସ ୱାଇଫ ଅଛନ୍ତି, ଆଉ ମୁଁ ପଢାପଢି ସହିତ ସର୍ଭିସ ଖୋଜିବାର ବ୍ୟସ୍ତରେ ଅଛି।
ଆଜ୍ଞା ତମେ ଏବେ କଣ ପଢୁଚ।
ମୁଁ ଏବେ ମାଷ୍ଟର ଡିଗ୍ରୀ କରିଚି ।
ତୁମର କେଉ ଅନ୍ୟସ ଅଛି?
ମୋର ବିଜନେସ୍ ଆଡମିନିଷ୍ଟ୍ରେସନରେ ମୁଁ ମାଷ୍ଟର ଡିଗ୍ରୀ କରିବାକୁ ଯାଉଛି।
ଆଜ୍ଞା।
ଆଉ। ମୋର ଇଞ୍ଜିନିୟରିଂର ସରିଯାଇଛି ପଢ଼ା ତ ଏବେ ଚାଲିଛି ମାଷ୍ଟର ଡିଗ୍ରୀ ମାଷ୍ଟର ଡିଗ୍ରୀ ସରିଯିବ ମାଷ୍ଟର ଡିଗ୍ରୀ ପରେ ମୁଁ ବହୁତ ଭଲ ଜବରେ ଏଲିଜିବୁଲ ହେବି, ଆଉ ତାପରେ ମୁଁ ଜବ୍ ପାଇବା ପାଇଁ ଇଚ୍ଛୁକ ପ୍ରଦାନ କରିବୁ।
ଆଜ୍ଞା
ଆପଣଙ୍କର କଣ ଉ ଯା ହଵ କଣ ହବି
ମୁଁ ସିଭିଲ୍ ସର୍ଭିସ୍ ପ୍ରିପେୟାର କରୁଛି ମୁଁ ମୋର ସିଭିଲ୍ ସର୍ଭିସ୍ ପ୍ରିପେୟାର ସରିଲା ପରେ ମୁଁ ମୋର ଗଭର୍ଣ୍ଣମେଣ୍ଟର ଏକ୍ଜାମ ଦେଇ ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି ଯେମିତିକି ଓ ଏ ଏସ୍ ହଉ କି ଆଇ ଏସ୍ ହଉ। ଭାରତ ସରକାରଙ୍କ ଦ୍ବର ସେନ୍ଟ୍ରାଲ ଗଭରମେଣ୍ଟରେ ମୁଁ ଆଇ ଏ ସ ନିଯୁକ୍ତିହୋଇପାରିବି।
ଆଛା ଘରେ ସବୁ କିଏ କିଏ ଅଛନ୍ତି କଣ କଣ କରୁଛନ୍ତି କିଏ କିଏ ଅଛନ୍ତି ତ କହିଲେ ଆଉ କଣ କଣ କରୁଛନ୍ତି ବାପା କଣ କରହୁଛନ୍ତି ମା କଣ।
ବାବାଙ୍କର ଦୋକାନ ଅଛି। ଲୁଗା ଦୋକାନ ଅଛି ମା ଘରେ ଘରୋଇ କାମ କରୁଛନ୍ତି।
ଆଛା ବହୁତ ବଢିଆ ଛୋଟ ପରିବାର ଅତି ସୁଖୀ ପରିବାର ଆଜି ଘରେ ରୋଷେଇ କଣ ହେଇଛି।
ଆଜି ଘରେ ଭାତ ଡାଲି ଆଉ ଭଜା ହେଇଛି।
ମୁଁ ଭାବୁଛି ତମେ ଖାଇସାରିବଣି।
ହଁ ମୁଁ ଏବେ ଖାଇସାରିଲିନିଣି।
ଲଞ୍ଚ କେତେବେଳେ ସରୁଛି ମଧ୍ୟାହ୍ନ ଭୋଜନ କେତେବେଳେ ସରୁଛି।
ମୋର ବାରଟରୁ ଗୋଟେ ଭିତରେ ମୁଁ ଲଞ୍ଚ କରିଦିଏ।
ବହୁତ ବଢିଆ। ମୋର ଏ- ଏ ଲଞ୍ଚ କରିବା ସମୟ ଆସିନାହିଁ ତ ମୁଁ ଗୋଟାରୁ ଦିଟା ଭିତରେ ଲଞ୍ଚ କରିବି। ମଧ୍ୟାହ୍ନ ଭୋଜନ ମୋର ସମ୍ପୂର୍ଣ ହବ ଗୋଟଏରୁ ଦିଟା। ମୁଁ ଟିକେ ପ୍ରାର୍ଥନା କରିକି ଲଞ୍ଚ କରେ।
ତ ବହୁତ ଭଲ କଥା।
ଧନ୍ୟବାଦ।
ଆଜ୍ଞା ଆ- ଆଉ ଆପଣ କଣ ଟୋଟାଲ ପଡିଛନ୍ତି?
ମୁଁ ମୋର ପିଜି କମ୍ପ୍ଲିଟ୍ କରିଛି। ପୋଷ୍ଟ ଗ୍ରାଜୁଏଟ୍ ଇନ୍ ମ୍ୟାଥମେଟିକ୍ସ। ମୁଁ ଗଣିତରେ ମୁଁ ମୁଁ। ପିଜି କରିଛି।
ଆଛା। ପ୍ଲସ୍ ଥ୍ରୀ ଆପଣଙ୍କର ମୁଁ ଭାବୁଛି ଏ ବାଣିଜ୍ୟ ଥିବ।
ପ୍ଲସଥ୍ରୀ ଅ ଯୁକ୍ତ ଥ୍ରି ଯୁକ୍ତ ତିନିରେ- ମୁଁ ଗଣିତରେ- ଗଣିତ ଅନର୍ଶ ନେଇ କରୁଥିଲି। ନରସିଂହ ଚୌଧୁରୀ ମହାବିଦ୍ୟାଳୟ- ଜାଣେ ନା।
ସେ ତ।
ଗଣିତରେ।
ଆଚ୍ଛା। ଆଉ କଣ କୁହନ୍ତୁ ଆପଣଙ୍କର ବିଷୟରେ ମୁଁ ଜାଣିବା ପାଇଁ ବହୁତ ଇଛା ପ୍ରକାଶ କରୁଛି।
ତୁମେ ଏବେ କୋଉଠି ରହୁଛ?
ଅ ମୁଁ ଏବେ ଅ ବହୁତ ଦୂରରେ ରହୁଛି। ଆଉ ତ ସେ ଭଲ ଜାଗାରେ ଅଛି। ଆଉ ମୁଁ ଜବ୍ ପାଇଁ ଆସିଛି। ଜବ୍ ଯଦି ମୋର ହେଇଯିବ- ତାହେଲେ ମୁଁ ଟିକେ ଖୁସି ମୋ ପରିବାରକୁ ମୁଁ ଖୁସି ବଣ୍ଟନ କରିପାରିବି।
ତୁମ ଜୀବନର ଲକ୍ଷ୍ୟ କଣ?
ମୋ ଜୀବନର ରକ୍ଷ୍ୟ। ହଉଛି ଗୋଟେ ଭଲ ଅ ଅ ପୁଅ ହବା ଗୋଟେ ଭଲ ଅ ସ୍ଵାମୀ ହବା ଆଉ ଘରର ସବୁ ବୋଝ ନିଜ ଉପରେ ଏ ଦାୟିତ୍ୱ ନେଇ ଆଉ ସମସ୍ତ ସମସ୍ତଙ୍କୁ ଖୁସି ଦବା ମୋ ଜୀବନରେ ହଉଛି ପରମ ଲକ୍ଷ୍ୟ।
ତୁମ ଜୀବନରେ ହବି କଣ ଅଛି?
ହବି ହଉଛି ମୋର ବହୁତ ବହୁତ ଜାଗା ଭଲ ଭଲ ଜାଗା ଅ ବୁଲିବାକୁ ମତେ ଭଲଲାଗେ। ଆଉ ମତେ ଗୀତ ର ଇଷ୍ଟ୍ରୁମେଣ୍ଟ ଗିଟାର ବଜେଇବାକୁ ଭଲଲାଗେ। ଆଉ ମତେ ସିନେମା ଭିତ୍ତିକ ଚଳଚିତ୍ର ଯେତିକ ଅଛି ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ କରେ।
ତୁମେ କେବେ ଓଡ଼ିଶାରେ ଥିବା ପୁରୀ ଜଗନ୍ନାଥ ମନ୍ଦିର ଆସିଛ କି?
ବହୁତ ଥର ଯାଇଛି ଜଗନ୍ନାଥ ମନ୍ଦିର ଅ ବହୁତ ଥର ଯାଇଛି। ମୋତେ ଯିବା ପାଇଁ ବହୁତ ଇଚ୍ଛା ହୁଏ। ଆଉ ସେଠି ଶରଧା ବାଲିରେ ଆ ରହିକି ମୁଣ୍ଡିଆ ମାରି ଠାକୁରଙ୍କର ଆଶୀର୍ବାଦ ନେଇକି ଆସେ। ଆଉ ସେଠି ଥିବା ମହାପ୍ର ପ୍ରସାଦ ମତେ ବହୁତ ଭଲ ଲାଗେ। ଆଉ ପୁରୀ ମହାପ୍ରସାଦ ଖାଇବାକୁ ମତେ ବହୁତ ଭଲ ଲାଗେ। ଆଉ ଥରେ ଟିକେ ଖାଇଲେ ବି ମାନେ ପେଟ ଟା ପୁୁରିଲା ପୂରିଲା ଭଳିଆ ଲାଗେ। ଆଉ ଏଇ ମାନ୍ୟତା ଅଛି କି ଯଦି ଆମେ ମହାପ୍ରସାଦ ଖାଉଛେ ତାହା ଆମେ ନେଇକି ଆସିପାରିବା ନାହିଁ। ସନ୍ଧ୍ୟା ଛଅଟା ପରେ କାହିଁକି ନା କିଛି ଅତୃକ୍ତଆତ୍ମା ମୁକ୍ତି ପାଇବା ପାଇଁ ଆଉ ମୁକ୍ତି ପାଇବା ପାଇଁ ସେମାନେ ଇଚ୍ଛା ପ୍ର ପ୍ରୋବ୍ଲେମ୍ ହୁଏ।
ତୁମେ ଜଗନ୍ନାଥଙ୍କର ରଥଯାତ୍ରା ବିଷୟରେ କିଛି ଜାଣିଛ କି?
ଜଗନ୍ନାଥ ରଥଯାତ୍ରାରେ କିଏ ସମସ୍ତେ କିଛି ନା କିଛି ଜାଣିଥାନ୍ତି। ଆମର ଜଗନ୍ନାଥ। ଜଗା ରଥ କୁ କହନ୍ତି ଆମର ନନ୍ଦିଘୋଷ। ବଳଭଦ୍ର ଅ ରଥଙ୍କୁ କହନ୍ତି ତାଳଧ୍ୱଜ୍ୟ ଆଉ ସୁଭଦ୍ରା ରଥକୁ କହନ୍ତି ଏ କଣ?
ଦେବିଦଳନ
ଦେବୀ ଦଳନ ଆଉ ତାର ଉଚ୍ଚତା ମୋର ବିଶେଷ ଭାବରେ ଜ୍ଞା ମାନେ ଜ୍ଞାନ ଅଛି ମୁଁ ମନ ମୋର ଭୁଲି ଯାଇଛି ଆଉ ମନେ ରହିନାହିଁ ଆ ତ ଯଦି ଏ ତମେ ଜାଣି
ଙ୍କର ରଥଯାତ୍ରା କେମିତି ଯ ଜାଣିଲ
ଯେହେତୁ ଆମେ ଏ ତାଙ୍କରି ରାଜ୍ୟରେ ଆମେ ରହୁଛେ ସେଥିପାଇଁ ଜଗନ୍ନାଥ ରଥଯାତ୍ରା ଆମେ ଜାଣିପା ଯାଇଛୁ ଆଉ ସିଏ ଆମର ଆରଧ୍ୟ୍ୟ ଦେବତା।
ରଥରେ ବସି କୋଉଠିକି ଯାଆନ୍ତି?
ଜଗନ୍ନାଥ ରଥରେ ବସିକି ଆମର ମାଉସୀମା ଆ ଘରକୁ ଯାଆନ୍ତି ଟିକେ ବୁଲିବା ପାଇଁ ତା ପୂର୍ବରୁ ଉଁ ଠାକୁର ସ୍ନାନ ପୂର୍ଣ୍ଣିମାରେ ଗାଧାନ୍ତି ଆଉ ଗାଧେଇଲା ପରେ ତାଙ୍କୁ ବହୁତ ବିଝ ଜଣ ଜର ହୁଏ। ଶହେ ଆଠ ଗରାରେ ଗାଧେଇଲା ପରେ ତାଙ୍କୁ ଭୀଷଣ ବହୁତ ଭାବରେ ଜର ହୁଏ ଜର ହେଇସାରିଲା ପରେ ସେ ଅଣସର ଘରେ ରହନ୍ତି ଅଣସର ଘରେ ରହିବା ମାତ୍ରେ ସମସ୍ତ ଅ ରାଜ୍ୟରେ ଗୁଳୁଗୁଳୁର ଅନୁଭୂତ ହୁଏ ଅ ଗରମ ପ୍ରବାହିତ ହୁଏ ଗରମ ପବନ ବହେ ତ ସେଇ ସମୟରେ ତାପରେ ଅ ମାଉସୀ ଘରକୁ ଯିବେ ମାଉସୀମା ପୋଡପିଠା ଖାଇବା ପାଇଁ ମାଉସୀମା ଘରକୁ ଯାଆନ୍ତି। ଆଉ ସେତେ ମଧ୍ୟରେ ସିଂହାସ ରେ ଅ ପୂଜା ପାଇନାହିଁ। ରେ ରତ୍ନସିଂହାସନରେ ଜଗନ୍ନାଥଙ୍କୁ ପୂଜା କରାଯାଏ ନାହିଁ ଆଉ ଆମର ତା ବ୍ୟତୀତ ଅଲାରନାଥରେ ସେଠି ପୂଜା କରାଯାଏ। ଆଉ ଜଗନ୍ନାଥଙ୍କ ରଥ ଷ୍ଟ ଷ୍ଟାର୍ଟ ହେଇକି ଆଉ ଆମର ସେଇଟା ରଥଯାତ୍ରା କହନ୍ତି, ଆଉ ତାପରେ ସୁନା ବେଶ ହୁଏ ଯଉ ମାଉସୀ ମା ପାଖରେ ପହଞ୍ଚିଲା ପରେ। ତାପରେ କି ସାତ ଦିନ ରହିଲା ପରେ ଅ ତାପରେ ବାହୁଡ ଯାତ୍ରା ହୁଏ, ତାପରେ ଆଡବ ବିଜେ ହୁଏ ଉଁ ଏତିକି ତ ହୁଏ, ଆଉ। ଆହୁରି ପାନ୍ ତାତା ଭିତରେ ବହୁତ ନୀତିକା ତ ଅ ରହିଛି।
ଧନ୍ୟବାଦ। ଆ ଆପଣ ଜଗନ୍ନାଥଙ୍କ ବିଷୟରେ ଏତେ କଥା ଜାଣିଥିବାରୁ ଆପ ଆପଣ ଜାଣନ୍ତି କି ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା ଯେତେବେଳେ ହୁଏ ସେହିଦିନ ଜଗନ୍ନାଥଙ୍କର ଜନ୍ମ ଦିବସକୁ ଆମେ ମାନନ୍ତି।
ହଁ ମୁଁ ସେଇଟା ଜାଣି ନାହିଁ ଯୋଉଟା ଆପଣ ଜଣେଇଲେ। ଆଉ।
ଜ ଆଉ ଏଇଟା ବି ଜାଣନ୍ତି କି। ଆମର ଓଡ଼ିଆ ମାସ ହିସାବରେ ଜଗନ୍ନାଥଙ୍କର ରଥଯାତ୍ରା ଆଷାଢ଼ ମାସରେ ହିଁ ପଡ଼େ।
ହଁ ହଁ ଏଇଟା ମୁଁ ଜାଣିଚି। ଏଇଟା ମୁଁ ଜାଣିଚି ଆମର ଜଗନ୍ନାଥ କେମିତି ହେଲେ? ତାଙ୍କୁ ପାତାଳି ଗଣ କେମିତି କରାଗଲା ଏସବୁ ବିଷୟରେ ସବୁ ଜାଣିଛି ଆମେ କଥା ହେବା ଆଗାମୀ କେତେବେଳେ ତ ଆମେ ସ ସମ୍ପୂର୍ଣ୍ଣ ଫ୍ରି ସମୟରେ ଆଉ ଆମେ ଆ ଜଗନ୍ନାଥଙ୍କ ବିଷୟରେ ଆମେ କଥା ହେଇପାରିବା। ଆଉ ଏବେ ମୁଁ ଓ ରଖୁଛି ଆପଣଙ୍କୁ ମୁଁ ପଛରେ କଲ୍ କରୁଛି।
ଧନ୍ୟବାଦ ଆପଣଙ୍କ ଦିନଟି ଶୁଭମୟ ହଉ।
ଆପଣଙ୍କର ବି ଦିନ ଶୁଭମୟ ହଉ।